ହ୍ୟାଲୋ ଆଜ୍ଞା ଭାଇ ମୁଁ କଲ ଟା କରି ଭାବୁଥିଲି ହ୍ୟାଲୋ
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ତ ବସିଛନ୍ତି ଆଉ ମୁଁ ଜଷ୍ଟ ଏଇ ଆସିଲି ତ ଘରକୁ ତ ଆସି ଜଷ୍ଟ ବସିବୁ ଘରେ ବସ ଆସିଛନ୍ତି ଆଉ
ଉୁଁ ଆଉ ସବୁ ବସିୁଛନ୍ତି ତାହଲେ ନା?
ଆଜ୍ଞା ମୁଁ କହୁଛି ଶୁଣ ମୁଁ କହୁଛି କି ଆପଣଙ୍କ କଥା ହେଇ ସାରିଲା ପରେ ମୁଁ ଆପଣଙ୍କୁ କିଛି ସମୟ ପରେ ଯୋଗାଯୋଗ କରିବି ଆପଣଙ୍କ କଥା ସାରିଲା ପରେ ମୁଁ ମାନ ତମେ କଥା ସାରିଲ ମୁ ତମକୁ କିଛି ସମୟ ପରେ ଆଉଥରେ କଲ କରିବି।
ମୁଁ କୁଆଡ଼େ ମାନେ କେବେ?
ଏବେ କେବେ
ମାନେ ରଜରେ ନା କେବେ ଏବେ ମାନେ କେବେ ଜାଣିପାରୁନି ମୁଁ ଯାଇଥିଲି ଆକଚୁଆଲୀ ମୁଁ ଯାଇଥିଲି ଇସ୍କନ। ଇସ୍କନ ପରେ ଏକସପ୍ଲାନେଟ
ହୁଁ
ତାପରେ ଗୋଟେ ପାର୍କ ଯାଇଥିଲି। ସେଠି ବସି ବାସ୍କେଶ୍ଵର ତାପରେ ପାର୍କ ଯାଇକି ଏମିତି ଆମେ ଚାରି ଜଣ ଯାଇଥିଲୁ। ବୁଲାବୁଲି କରିକି ଆସିଲୁ ଚାରି ପାଞ୍ଚ ଜଣ ବୁଲାବୁଲି କରିିକିଖାଇ ପିକି ଆସିଲୁ।
ତମର ଭଲ ଭଲ ସ୍ପଟ ଅଛି ବୁଲିବାକୁ ସେଠି। କଣ କଣ ସବୁ କୁହ ବୁଲିବାକୁ ଅଛି କଣ?
ସ୍ପଟ ଅଛି ବୁଲିବାକୁ ଆମର ଗୋଟେ ହେଲା ସ୍ପଟ ତ ବୁଲିବାକୁ ଆମର କଣ କଣ ଅଛି? ସେଇଠି ସବୁ ଆପଣ ମାନେ ତମେ କହ ମାନେ ମନ୍ଦିର ସ୍ପଟ ନା କୋଉ ସ୍ପଟ
ମନ୍ଦିର ଯାହାବି ହଉ।
ଆମର ଏଇଠି ଅଛି ଇସ୍କନ ଅଛି। ଜଗରନାଥ ମନ୍ଦିର ଅଛି। ଶିବ ମନ୍ଦିର ଅଛି। ତାପରେ ଲିଙ୍ଗରାଜ ଅଛି ତାପରେ ରାଜାରାଣୀ ଅଛି। ତାପରେ ଆଉ କେଦାରଗୌରୀ ମ ନ୍ଦିର ଅଛି। ତାପରେ କ୍ଷେତ୍ରଗୌରୀ ମନ୍ଦିର ପରେ ଆମର ଆଉ କିଛି ମନ୍ଦିର ଅଛି। ମାନେ ଆଉ କଣ ହେଲା ଆଉ ସେମିତି ସେତିକି ଆମର ଏଇଠି ମନ୍ଦିର ଅଛି ଆଉ ମନ୍ଦିର ନାହିଁ ଏ
ଆଉ କଣ ପାର୍ ଫାର୍ ବୁଲିଵା କଣ ଅଛି?
ହଁ।
ପାର ଫାର ବୁଲିବା କଣ ଅଛି?
ପାହା କେ ଚ ଫରେଷ୍ଟ ପାର୍କ ନିକୋ ପାର୍କ ଜୟଦେ ବାଟିକା ତାପରେ ଆନନ୍ଦବନ ଏ ଏମିତି ସବୁ ଛୋଟ ମୋଟ ସବୁ ଲୋକାଲ ପାର୍କ ଅଛି ଆଉ ତମ ସେପଟେ
ଆମର ତ ଫେମସ ଗୋଟେ ଅଛି ନନ୍ଦନକାନ୍ଦନ ଆଉ।
ହଁ ନନ୍ଦନକନ୍ଦନ ନ ମୁଁ କଷ୍ଟ ମୁଁ ନନ୍ଦକାନ ଯାଇଥିଲି ଏବେ ରିସେଣ୍ଟଲି ଦି ମାସ ତଳେ ତିନି ମାସ ତଳେ ସାଙ୍ଗମାନାନଙ୍କ ସହିତ
ହ ହଁ ଭଟନିକାନ ଗାର୍ଡନ ହ ଭଟନିକାନ ଗାର୍ଡନ ଆଡ଼ସରେ ଆଉ ଅଛନ୍ ନା ଭିତରେ ଦେ
ଆରେ ଭାଇ ମାନେ ଆମେ ତ ପଚାଶ ଟଙ୍କ ଟିକେଟ ହି କଟାଛୁ।
ଛାାଉନି।
ଆରେ ଭାଇ ଭଲ ଆମେ ସିଲେ ମୁ
ଆମେ ଟୋଟାଲି ଯାଉନୁ ଆମ ଘର ପାଖରେ ହିଁ ଟୋଟାଲ ଯାଉନୁ କହିବାକୁ ଗଲେ ଟୋଟାଲ ଯାଉନି ମୁଁ ଯାଇଥିଲି ତିନି ବର୍ଷ ତଳେ ତିନି ବର୍ଷ ତଳେ ଯାଇଥିଲି। ଆଉ ଇଛା ହଉନି କି ଯାଉନି କି
ଆରେ ଭାଇ ମୁଁ ଥିଲେ ଡେଲି ଯାଆନ୍ତି।
ମୋର ପ୍ରି ଟିକେ ଅ ମତେ ଇଏ ନ ଇଏ ଯଦିା ନ ଆସି ପାରେ ଆଉ ଜଣେ ଆସିବ ସିଏ ଯଦ ନ ଆସି ପାରଲେ ଆଉ ଜଣେ ଆସିବେ।
ଆରେ ଭାଇ ମୁଁଥିରେ ସବୁବେଳେ ଯାଆନ୍ତି ସେଇଠିକି
ମୁଁ ଟୋଟାଲି ଯାଉନି।
ଆରେ ଭାଇ
ବଟାନିକାଲ ଗାର୍ଡେନ ନା ମୁଁ ଆ ଟୋଟାଲି ଯିବାକୁ ଇଛା ନାହିଁ କିଛି ଏଇଭଳି ଯିବ। ପଟଣିକଟ ପନ୍ଦଟ କେତେ ଟଙ୍କା ଗୋଟେ ଟିକେଟ୍ ନଉଛି ନା କୋଡିଏ ଟଙ୍କା ନଉଛି।
ଓହୋ।
ମୋବାଇଲ ଫ୍ରି କିନ୍ତୁ ଟୋଟାଲ ନାଇଁ କିଏ ଯିବ ସେ।
ଆଚ୍ଛା ନନ୍ଦନକାନ୍ଦନ। ମେବି ନଉଚି ଟିକେଟେ ପ
ପଚାଶ ଟଙ୍କା ମୁଁ ତ କେବେ ଟିକେଟ କରିନି ତ ମୁଁ ଜାଣିବି କଣ ମୁଁ ତ ସ ବଳେ ହି ଫ୍ରି ରେ ଯାଉଚି।
ଆଚ୍ଛା ନନ୍ଦନକାନନ ପଚାଶ ଟଙ୍କା ଟିକେଟ କଣ ଏବେ ମୁଁ ଲାଷ୍ଟ ଟାଇମ ବସିଲିପଚାଶ ଟଙ୍କା ହିଁ ନେଇଥିଲା।
ମୁଁ ଏନି ଟାଇମ ଫ୍ରି ରେ ଯାଉଛି।
ଆଉ କ କୁହନ୍ତୁ।
ହଁ ଆରେ ମୁଁ ଗୋଟେ ପିଲାଟା ନମ୍ବର ଦେବି ତା ସହିତ କଥା ହେଇଯିବ ସେ ନୂଆ ଆସଛି ଏବେ ଅଛି ସେଇଠି।
ଉଁ।
ସେଇଠି ଅଛି ସେ ପିଲାଟା।
ମାନେ ମୁଁ ମୁଁ। କୁ ମୁଁ ମୁଁ କଥା ହେବି ମାନ କଣ୍ଟାକ୍ଟ ରୁ।
ହଁ ଏଇଥିରେ ଏଇଥିରେ କଥା ହେବେ ସେ ଭିତରେ ଅଛି ହଁ ଅଁ ଅ ହଉ ହଁ ଅ ପରେ କରିବି ହଉ ଛାଡ ସେଟା।
ଆ ଆରେ ମାନେ ସିଏ ମେଲ ନା ଫିମେଲ?
ତ ତମ ଭଳିଆ।
ଓ ସରି ଓ।
ଆ ଉଁ ଆଉ ତାପରେ ଯୋଉ। କଁ କହିଲ ଆଉ କେବେ ଆସିବ ଆଉ ନନ୍ଦନକାନନ ଆଉ। ଉଁ ନନ୍ଦନକାନନ ନୂଆ ନୂଆ ସବୁ ପ୍ରାଣୀ ଅଛନ୍ତି।
ଯଉ ମୁଁ ଯାଇଥିଲି ଲାଷ୍ଟ ଟାଇମ୍ ଦେଖିଥିଲି ମ ସେଇ ଲାଷ୍ଟ ଟାଇମ୍ କିଛି ଜାଗା ନ ମୁଁ ନ ଦେଖିକିରି ଆସିଥିଲି ହେରି ହେନେ ଓଟ ମାନେ କଁ ଘୋ କଁ ଘୋ ଘୋ କଁ ଘୋଡା କହୁଥିଲି ଜିରାଫ୍ ଦେ ଖିପାରିଲିନି। ଜିରାଫ ଦେଖି ପାରିଲିନି ତାପରେ ହେଠି ହା
କହ ଟିକେ ମଟନ୍ ସି ତେ ହଁ ହାତୀ। କୁ ମୁଁ ଛୁଇଁକି ଆସୁଚି। ମୁଁ ଯା ଏ-ଏଥରକ ଗଲେ। ମୁଁ ଏଥରକ ମୋ ମାନେ ମୋର ଜଣେ ଚି ଯିଏ ଚିହ୍ନା ଅଛନ୍ତି। ସେ ଦି ତିନି ଜଣ ଅଛନ୍ତି। ମୁଁ କହିଚି ତାଙ୍କୁ ହାତୀ ମୁଁ ଛୁ
ଆପଣଙ୍କ ଭଏସ୍ କଟ ହେଲା ହାଲୋ। ହାଲୋ ଆପଣଙ୍କ ଭଏସ୍ କଟୁଚି ଆପଣ କୁହନ୍ତୁ ମୁଁ ଆପଣଙ୍କୁ କହୁଚି। ହାଲୋ।
ହଁ ହାଲୋ ହାଲୋ।
ଆଜ୍ଞା କୁହନ୍ତୁ ହା
ହଁ ହଁ ହାତୀକୁ ମୁଁ କ ଏଥରିକ ଆରେ ଛୁ ଇଁବାକୁ ଦିଅନ୍ତିନି ହାତୀକୁ। ଉଁ କାରଣ ହେଲା ସେ ଦୂରରେ ଥାଏ ନାଁ।
ହଁ‌। ଓହୋ। କୁହ। ହାଲୋ। ହାଲୋ ହାଲୋ ହାଲୋ ହଁ ଆପଣଙ୍କ ପ ତମର ଭଏସ୍ କଟ୍ ହଉଚି ଅଧିକ। କିନ୍ତୁ ମୁଁ କୋହୁଚି ଶୁଣ। ହଁ ତ ମୁଁ କହୁଚି ମୁଁ ଯା ମୁଁ ଯାଇଥିଲି ମୁଁ ଜିରାଫ୍ ଦେ ଖି ପାଇଲିନି ହାତୀ ଦେଖି ପାଇଲିନି। ସିଂହ ଭଲସେ ସିଏ ମାନେ ଯୋଉ ଆମର ଲୋ ମାନେ ଅଣ୍ଡାରେ ସିଂହ ଦେଖିପାରିଲିନି।
ହୁଁ ହୁଁ।
ବାକି ସବୁ ଦେଖିକି ଆସିଲି ଆଉ।
ହୁଁ ମୁଁ ମୁଁ ହାତୀକୁ ଏଥର ଗଲେ ଛୁଇଁକି ଆସିବି।
ଆରେ ଭାଇ ରେଡ୍ଡୀ ଆଉ ଯାହା ଛୋଟ ଛୋଟ ଭୂ କେଇବ ଆଉ।
ମୁଁ ମାର୍କେଟ ନଛୁଇଁଲେ ଆସିବିନି ମୁଁ କହିଦେଇଛି। ଏଥିରେ ବି ତମେ ନଛୁଇଁ ହେଲା ମୁଁ ଆସିବିନି ସେ ଛାଡିକି ତାକୁ।
ଆଚ୍ଛା ବଟେଙ୍କଲ ମାନେ ବଟେଙ୍କଲି ଗାଁ
ପାଖରେ ରୋପ ରୋପ ଚାଲିଛି ଆଉ ବୋଟ୍ ଟିଙ୍ଗ ଚାଲିଚି
ହଁ ହଁ ହଁ ବୋଟିଂ ରୁ ମନେ ପଇଲା ହଁ ବୋଟିଂ ମୁଁ କରି ସେଇ ଲାଷ୍ଟ ଟାଇମ୍। ମୁଁ ଯାଇଥିଲି ଯୋଉ ଆମେ ମୋ ବୋଟିଂ କରି
ମୋର ମୋର ବୋଟିଂ ବୋଟିଂ ବି ଫ୍ରି ଆ ରୋପ୍ ବି
ଆରେ ଆରେ ଭାଇ ଆରେ ଭାଇ ମୁଁ ଯୋଉ ଯାଇଥିଲି ଇରେ ଭାଇ
ମତେ ଡର ମାଡେ। ମାନେ ମୋର ଗୋଟେ ବେଷ୍ଟ ଅଛି ଆ ସେ ମତେ ମାନେ ଜବରଦସ୍ତି ଭିଡ଼ି ଭିଡ଼ି ନେଇକି ରୋପରେ ବସେଇଲା। ମୁଁ କହିଲି ଏଠୁ ଯଦି ଗଳି ପଡ଼ିବି। ମୁଁ ପୁରା ପୁରା ମାଡିିକି ବଇଚି। ସିଏ କହୁଛି ତୁ ଗଳିିବୁନି ତୁ ଗଳିିବୁନି।
ଆରେ ଭାଇ ସେମିତି ଆରେ ଭାଇ ସେମିତି ମୋ ବଟେ କେସ୍ ହେଇଛି ଆ ମୁଁ ଯାଇଥିଲ ଆମେ ଯାଇଥିଲୁ ଟେଲି ଉପରେ ଛଅ ଜଣ ଝିଅ ଚାରି ଜଣ ପୁଅ ତ ସେଥିରେ ଆମେ ଯାଇଥିଲୁ ଆମର କଣ କହିଲେ ଆରେ ଆମେ ଟୋଟଲ ସେଛରୁୁ ଆଠ ଜଣ ଯାଇଥିଲୁ ବୋଟିଂ ରେ ଆ ଆଉ ବାକି ତିନି ଜଣ ବସିଥିଲେ
ଓ ହୋ
ଯାଇଥିଲୁ ଥିଲୁ ମାନେ ଆମେ ଯାଇଥିଲୁ ଥିଲ ଗୋଟେ ମାନେ ଦିଟା ଝିଅ ଗୋଟେ ପୁଅ ଗୋଟେ ବୋଟ ରେ ଆଉ ମୁଁ ସେ ହଁ ଦିଟା ଅଛି ଗୋଟେ ଗୋଟେ ପଟରେ ମୁଁ ଆଉଁ ତିନିଟା ଆଉ ଗୋଟେ ବୋଟ ରେ ଗୋଟେବଲି ସାଙ୍ଗ ତମେ ଗୋଟେ ପୁଅ ଗୋଟେ ଝିଅ ତ ମୁଁ ଯିଏ ବସିଥିଲେ ଭାଇ ସିଏ ପୁରା ଡରିକି ଛାନିଆ କି ଆମେ ପଢିକି ମାନେ ଯିବ ତାଙ୍କ ସବୁ ତାଙ୍କ ସବୁ ଭାଇ ସାହସ ମୋ ବେପାରେ କି ତୁ ସମ୍ଭାଳେ
ନାଇଁ ଜମା ସେ ଯୋଉ ପେଡେଲ ବାଲା ଯୋଉ ନଉଛନ୍ତି ଜମା
ସେ ସେ ପେଡଲ ତ ମୁଁ ନେଇ ଗଲି ଆଉ ଶୁଣୁନ ସେ ପେଡଲ ମୁଁ ନେଇଗଲି ହେଲା ନେଇକି ତ ମାନେ ନେଇକି ମୁଁ ଭାଇ ମୁଁ ମୁଁ ମାନେ ନେଇ ନେଇ ମଛକୁ ଗଲି ତାପରେ ବୁଲଉଛି ଚକ୍ରି ଭଳିଆ ବୁଲୁଛି ସୁବୁଆଡେ ଆଉ ଟୋଟାଲି ମାନେ କୁଳ ପନ୍ଦର ମିନିଟ୍ ଗଲା ସେ ଭାଇ ବୋବୋଉ ସେ ତାର ମାଇକ ରେ କି ରେ ଆସ ଜଲଦି ଆସ ତମ ତମ ସମୟ ହେଲାଣିି ଆସ ଜଲଦି ଆସ ଆମେ ଭାଇ ବୁଲଉଛୁ କେତେ କଷ୍ଟରେ ପନ୍ଦର ମିନିଟ୍ ପରେ ୟାଡ୍ ସେଆଡୁ ବୁଲାବୁଲି କରି କେତେ କଷ୍ଟ ଆସିଲୁ ଫାଇନାଲି ସିଏ ଡରିକି ଛାନିଆ ହେଇକି ଆମେ ଭାସିଯିବୁ ଆମେ ଆମେ ତୋ ଭରସା ରେ ଆଇଛୁ ଏ କରିଛୁ କରୁଛୁ ଗୁଡାଏ ଜିନିଷ
ମୁଁ ରୋବରେ ବସିଥିଲି ତାକୁ ପୁରା ମୁଣ୍ଡ ଖାଇଦିଏ। ତ ସେ କହିଲା ଆଉ ତୋତେ ଜୀବନ କେଭ ରୋବରେ ବସେଇବିନି। ମତେ କହିଲା ମୁଁ ତତେ ଠେଲି ଦେବି ଏ ର ମୁଁ କହିଲି ତୁ ଠେଲି ଦବୁ ଗୋଟେ ଭୋଜି ବୋଲି ପ୍ଲାନ୍ କରୁଛୁ କହିଲା ମୁଁ ଭୋଜି ଖାଇ ପୁରୀ ତରକାରି ଖାଇବି। ମୁଁ କହିଲି ତୁ ଖାଇବୁ ବୋଲି ମତେ ପେଲିଦେବୁ।
ଆରେ ଭାଇ କଣ କହିବ ଆଉ।
ତାହାରୁ
ଓ ହ୍ୟାଲୋ ତମର ଭଏସ୍ କଟୁଛି। ହଉଛି ମୁଁ କହୁଛି ଆପଣ ଶୁଣନ୍ତୁ। ହ୍ୟାଲୋ ଆପଣ ଭଏସ କଟ୍ ହଉଛି। ତ ଆପଣ କଣ କହୁଛନ୍ତି ଆପଣ କଣ ଖାଇଛନ୍ତି। ହଁ ପିସନ୍ତି। ହ୍ୟାଲୋ ତମର ଭଏସ୍ କଟି ଯିବ। ଅଧୁର ହଉଛି।
ଆଉ ହୋ ଭାତ ଖାଇଥିଲେ ଆଉ ଖାଇନି।
ଆଚ୍ଛା ରାତିରେ କଣ ମାନେ ରାତିରେ କଣ ଖାଇବ।
ରୁଟି ଆଳୁ କଷା।
ଆଳୁ ଗଛ ରେଡି ଆଉ ମାନେ ପୁରା
ହୁଁ।
ରେଡ୍ଡି ଆଉ। ମୁଁ ତ ସକାଳେ ଘରେ ସେୟା କହିଦେବି ତିଆରି କରି ଆମ ଘରେ।
ହଁ ଓହୋ।
ବଢିଆ।
ମୁଁ ନିଜେ ନା ବନେଇ ଖାଇବି।
ଆରେ ସବ ବଢିଆ ମାନେ ମାନେ ଜଣେ ଯିଏ ଖାଇବେ।
କ ପାଇଁ କରିବିନି।
ଆ ଭ ବଢିଆ ବଢିଆ ଆଉ ତାହଲେ କଲେଜ କେବେ ଠୁ ଖୋଲିବ। ହାଲୋ।
କଷ୍ଟ ଆସିଯିବ ସୋମବାରଠୁ।
ଓ ସୋମବାର ଠୁ।
କଷ୍ଟ କଷ୍ଟ
ଆରେ ଭାଇ ତମ ଟାଇମିଂ ଡେଟ ଟା କେତେ କଲେଜର।
ଦଶଟା ରୁ ଚାରିଟା
ମୁଁ ଦଶ ଟଙ୍କା ବ ସ୍କୁ ମୁଁ ଦଶଙ୍କରେ ସ୍କୁଲ ଯାଉଥିଲି ଦଶା ହାରଟା ମରୋଟରୁ ଚୋଟି ଥିଲା ଟିଫିିନ ଛୁଟି
ଉୁଁ କିଛି ନାହିଁ ଆମର ଟିଫିନ ଚଟିଫି ନାଇଁ ମୁଁ ଖସିକି ପଳେଇ ଯାଉଛି। କଣ ଅଛି ସେଥିରେ
ଆଇ ମାନେ ଗମେ ଗମେଣ୍ଟ କଲେଜ
ନା ସେମି ଗର୍ମେଣ୍ଟ।
ଓ ହୋ ଆଛା। ହଉ ଆଉ। ଆପଣଙ୍କ ସାମ୍ନ ବୁଝେଇଲାଣି ଆପଣ ଦେଖିପାରିବେ।
ହୁଁ ହୁଁ।
ହାଲୋ।